ୁ କୁହ କଣ କରୁଛ
ଏଇଠ ର ରୁମ କୁ ଆସିଲି କାମ କାମ ସାରିକି ଆଉ
ଓ ହଁ ଏଇଠା କଣ କରିବି ଭାତ ବସ ସେଇ ଏଠି ବସିଛି ଆଉ
ହୁଁ ହଁ ଦେହା ପାଶ ଉଠିକଠାକତା
ହଁ ଦେହବା ସବୁ ଠିକ ଠାକ
ଆଉ କଣ କୁହ
ବସିଥିଲି ଆଉ। ଅପେକ୍ଷା କରିଥିଲେ ମୋ ସାନ ଭଉଣୀ ସହିତ ଟିକେ କଥା ହେବା ପାଇଁନା
ଉହୁଁ ଭଲ ତମ ସାନ ଭଉଣୀ ବହୁତ ଭଲ ହେଇଥିବେ?
ହଁ ମୋ ସାନ ଭଉଣୀ ଭଲ ଯେ ଆମୋ କଲ୍ ଟା ତା ପାଖକୁ ଲାଗିଲାନି।
ଅ ହୋ
କଣ କରିବା ମୋ ଭଉଣୀ ଟା ବହୁତ ଭଲ ଭଉଣୀ ଟା
ଊଂହୁଁ ଆଉ କଣ ଚାଲିଛି ତମର ବୁଲାବୁଲି?
ନାଇଁ ମୋର ମୁଁ ତ ବୁଲି ବୁଲାକି ଆସିଲି ଏବେ ଚେନ୍ନାଇରୁୁ ଆଉ ଆଉ ବର୍ତମାନ ଆଉ କୁଆଡେ ବୁଲିବାର ପ୍ରୋଗ୍ରାମ ନାହିଁ ବର୍ତମାନ ସ୍କୁଲ ଖୋଲିଲା।
ଆଜିଠୁ ସ୍କୁଲ ଖୋଲିଲା?
ହଁ
ଓ ଆମ ଛୁଆଙ୍କର ଦେଇଦେଲେ ଛୁଟି ପୁଣି ଏ ବାଇଶି ତାରିଖରେ
ହୁଁ ନାହିଁ ଛୋଟ ପିଲା ହେଇଥିବେ ସେଇଥୀପାଇଁ ଦେଇଦେଇଥିବେ ଥିବେ ବଡ ପିଲାମାନଙ୍କର
ନାଇଁ ବଡ ପିଲାଙ୍ଗୁ ଦେଇ ନାଇ ଆମର ଏଠି ଟେଂଥ ଯାଇ ବା ଆମର ଇଲେଭେନ୍ତଃ ଟ୍ୱେଲବ ସବୁ ଛୁଟି ଅଛି ଏଇନା। ଏପଟେ ଟିକେ ଏପଟ ଲାଇନ ଟା ଟିକେ ବେଶୀ ହିଟ୍ ରହୁଛି ତ ସେଇଥି ପାଇଁ ଜିଲ୍ଲାପାଳଙ୍କ ଉପରେ ଯ ଯାଇ ଦାୟିତ୍ୱ ସିଏ ଛୁଟି ଦେଇଦେଲେ ଆଉ।
ଓହୋ ହଁ ତ ଏଇଥିପାଇଁ ତା ହେଲେ ଦେଇଥିବ କାରଣ ଆମ ତ ସ୍କୁଲ ଖୋଲି ଯାଏ ଆଉ
ତ ଯିବାର ନଥିଲା ଭୁବନେଶ୍ଵର ଟିକେ ବୁଲି ପଳେଇଲୁ ଇଆଡ଼େ ଯୋଉ ପଳେଇଲା ଦିନଟା ସାରା ପୁଅର ଡ୍ରେସେ ଚେଞ୍ଜେ ହେଇଛି ବୋଲି ବହୁତ ମାନେ ଖୋଜି ଖୋଜି ବି ମିଳିଲାନି ମାନେ ପୁଅ କ୍ଲାସ ର ଡ୍ରେସେ ସେ ଥ୍ରୀ କ୍ଲାସ ଯେ ନୂଆ ଡ୍ରେସ୍ ଯେହେତୁ ଚେଞ୍ଜ ହେଇଯାଇଛି ସମସ୍ତେ ନେଉଛନ୍ତି ସବୁ ଛୋଟ ଏଲ୍ କେ ଜି କେ ଜି ର ଅଛି କିମ୍ବା ବଡ ପିଲାଙ୍କର ଅଛି ଏଇ ଥ୍ରୀ କ୍ଲାସ ଫୋର କ୍ଲାସ ଏମତି କଣ କିଛି ନଥିଲା କିଛି ବି ନଥିଲା କହିଲେ ଗୋଟେ ସେଟ ବି ନାହିଁ କେଜାଣି ସେମାନଙ୍କର ବୋଧେ ଏ ଥ୍ରୀ କ୍ଲାସରେ ଆକଚୁଆଲି ଡ୍ରେସ ବି ଚେଞ୍ଜ ହୁଏ। କିନ୍ତୁ ଡ୍ରେସ୍ ଚେଞ୍ଜ ହୁଏ କଣ ତାଙ୍କର ଯୋଉ ବ୍ରାଉନ କଲର ଟା ଉପର ତଳ ଟା ହ୍ଵାଇଟ୍ କଲର ହୋଇଯାଏ। ଏପାଳି ଯେହେତୁ ପୁରା ଚେଞ୍ଜ କରିଦେଇଛି ହେଇଥି ପାଇଁ କୋଉଠି ବି ମିଳୁନି ଏଇଠି ମିଳି ନ ଥିଲା ଯେ ମୁଁ ଯାଇଥିଲି ଭୁବନେଶ୍ୱର ଭୁବନେଶ୍ଵରରେ ବି ମିଳିଲାନି ଦେଖିଆ ଆଜିିକାଲି ଆଡୁ ପୁଣି ଏଇଠି ଯାଇକି ପୁଣି ବୁଝିବି କାଳେ ଆସିଥିବ ଏନୁ ତ ସବୁ ଏ ସବୁ ନୂଆ ମାଲ ରଖୁଛନ୍ତି
ହଁ ହଁ ହଁ ୟୁନିଫର୍ମ ତ ଆଉ ଏମିତିରେ ସ୍କୁଲ ବାଲା ବି କିଛି ଆଉ କହିବେନି।
ନାଇଁ କିଛି କହିବେନି କାରଣ ନାଇଁ ନାଇଁ ଶୁ ଶୁଣୁ ମିଳୁନି କଥା ବି ନୁହେଁ ପୁଅର ଯଦି ସ୍କୁଲ ଡ୍ରେସ ଥାଆନ୍ତା ବି ମୁଁ ଏତେ ଇଏ ହେଇନଥାନ୍ତି ପୁଅର ଯେହେତୁ ଦି ବର୍ଷ ସ୍କୁଲ ଡ୍ରେସ ଗଲା ଭାରୀ ସେ କଣ ନା ପୁରା ଛୋଟ ଯ ତ ଚଡି ଟାଇପ ର ହଉଛି ତା ପେଣ୍ଡରେ ତ ସିଏ ଆର ବର୍ଷ ୁ ହଁ ଗୁଁ ଗୁଁ ହଉଛି ମୁଁ ଏରା ପିନ୍ଧିବିନି ମତେଟା ଭଲ ଲାଗୁନି ତମେ ନୂଆ ଡ୍ରେସ ଆଣନ ତ ଏଇନୁ ଯେହେତୁ ବି ସିଏ ଚେଞ୍ଜ ହେଇଯାଇଛି ସେଟା ମୁଁ ବାହାର କରିଦେଇଛିି ଦେଖିଆ ମୁଁ କହିଲି ଦେଖିଆ ଯୋଉ ଯାହା ହେଲେ ବି ଏଇ ଦି ଦିନ ଭିତରେ ତ ଟାଇମ ଦେଇଦେଲା ଆମକୁ ଦି ଦିନ ଭିତରେ ମୁଁ ଧରିକି ପଳେଇ ଆସିକି ରଖି ଦେଇଥିବି ଧୁଆଧୁଇ କରି ସେଟ କରିକି ସେ ସେ ତାର ଯିବ ସ୍କୁଲ ତ ନାଁ ଶୁଣିକି ଛୁଆ ମାନେ ଖାଲି ତୋତା ହଉଛନ୍ତି ଯିବେନି ବୋଲି ନାଇଁ ନାଇଁ ଯିବ ବଡ ମୋ ବଡ ପୁଅ ସିଏ ଯଉ ବହୁତ ଏକ୍ସାଇଟେଡ ଅଛି ଯିବ ତାର ସ୍କୁଲ ଏତେ ଦିନ ଛୁଟି ହେଲାଣି ସେ ତାର ସ୍କୁଲ ଯିବ ବୋଲି ସ୍ମ୍ନ ତାର ଆଜିଠୁ କାନ୍ଦିଲାଣି ମୁଁ ପାଠ ପଢିବିନି ମୁଁ ସ୍କୁଲ ଯିବିନି କି ଟସନ ଯିବିନି
ସେ ବହୁତ ବୁଲାବୁଲି କରିଦେଲା ଆରାମ ନେଇଗଲା ତ
ହଁ ସିଏ ହେଇତ ଚାହେଁ ନା ମୁଁ ଏଇଠି ବସିବି ମୁଁ ତୁ କଣ କରିବୁ ମୁଁ ଟିଭି ଦେଖିବି ସେ ଖାଲି ଟିଭି ଦେଖିବୁ ଏଠି ସେ ଆଉ କିଛି ପାଠ ପଢିବନି କି ସ୍କୁଲ ଯିବନି କିୁସନ ଯିବନି ସେଇଠି ମୁଁ ପାଠ ନା କହିଲ ସେ ରୁମକୁ ଆସଛି ଶୁଣିବା ପାଠନା କଲେ ସେ ରୁମକୁୁ ଆସୁ ସେ ସିଧା ବାହାରେ ହଉଛି ତମେ ଯାଅ ମୁଁ ଯିବି
ତମ କହୁଥିଲ ତମର ଅଛି ଏ ସୋ ଇଏ ଶୋ ରମ୍ ଇଲେକ୍ଟ୍ରୋନିକ୍ ଜିନିଷର ତ ତାକୁ ତମେ ସେଇଟା ବସେଇଦିଅ ଆଉ ସେଟା ଦିନ ସାରା ସେଟା ବସୁ ବସିକି ତାର ଏଞ୍ଜୟ କରିବା ଆଉ ପାଠନ ପଢିଲେନି
ଯାଉନାହାନ୍ତି ସେ ସଣ୍ଡେ କୁ ସଣ୍ଡେ ଯାଉଛନ୍ତି ଛୁଟି ଦିନିଆ ସିଏ ତାଙ୍କର ଯାଆନ୍ତି କି ସ୍କୁଲ ମାନେ ଦୋକାନ ଟିକେ ମାନେ ସେଟା ତାଙ୍କର ଛୁଆ ହେଇଛି ସଣ୍ଡେ କୁ ସଣ୍ଡେ ଯେହେତୁ ଏ ଛୁଟି ଦିନିଆ ଯେତେବେଳେ ପାଉଛନ୍ତି ସେତେବେଳେ ଟିକେ ପଳଉଛନ୍ତି ତବେ ହଁ ସେମିତି ଆଉ ସଣ୍ଡେକୁୁ ସଣ୍ଡେ ହଉନି ଆଉ ଯେତେବେଳେ ମନ ଯାଉଛନ୍ତି ସପ୍ତାହ ବଳେ ଥରେ ଆଉ ଦେଥର କାମ ଥିଲା ନଉନାହାନ୍ତି ପାଟି କରଛନ୍ତି କାମଛ ନେବେ ନିଶ୍ଚ କାନ ସେଆଡେ ଲୋକ ଆଗକୁ ଏମାନୋନେ ତାଙ୍କର ଦୁଷ୍ଟର୍ମ କରନ୍ତି ସେ ହୁଁ ନଗଏ ଏଇଟା ତରେ ଏମତି କରିଥାନ୍ତି ଏଇ ରୁ ଓମଟା ବଟ ଛୁଆ ପିଲା ପଢାପଢା କରିଦେଇଛନ୍ତି ଯାଉଥିଲି ରୁମ ଟା ଟିକେ ବାଜେଇଦେବି ତାଙ୍କର ବୋଉ ସଜାଡିଲେ ସେମାନେ ବି ସ୍କୁଲ ଆସଉସନ୍ ଆଜି ର ସେଇ ଯଜ ରୋଷେଇ ଶୋଇଲାଣି ଖରାଜ କଟରେ ହେଇ ଯାଇଥିଲୁ ଆଉ ଏତିକି ତ ଇଚଛା ଥିଲା ତ ଥଣ୍ଡା ଜାଗା ହେଇପାରିଲାନି ନହେଲେ ନାାଇଁ ଏଇ ଜାଗା ହିଁ ଯିବାର ଥିଲା ଥଣ୍ଡା ଜାଗା ଥଣ୍ଡା ଜାଗା ଗଲେ ଯୋଉ ମଜା ଲାଗିବ ସେଟା କ ନା ଗରମ ଜାଗାରେ ଯିବ ଆର ା ଆଉ ବୁଲିଯିବ ଗରମ ଦିନିଆ ଯିବି ଯଦି ଥଣ୍ଡା ଦିନିଆ ଯିବି ଯଦି ଯିବି ଯିବିନି
ଆଉ ତାହେଲେ ତମକୁ କୁଆଡେ ବଲି ଯାଇଥିଲ ତ
ବୁଲି ଯାଇଥିଲୁ ବୁଲି ଯାଇଥିଲୁ ଏଇ ଯୋଉ ବିଶାଘଟ ନା ବିଶାକପଟଣ ନା କଣ ବୁଲିବ ଖରା ବିଚ୍ ତ ବିଚ୍ ହିଁ ବିଚ୍ ହିଁ ବିଚ୍ ତ
ହୁଁ ହ
କାଲି ଯୋଉ ଭୁବନେଶ୍ଵର ଯାଇଥିଲୁ ବହୁତ ଜାଗାରେ ରଜ ମହୋତ୍ସବ ହଉଥିଲା
ହଁ ଭୁବନେଶ୍ଵରରେ ବହୁତ ଜାଗାରେ ର ସମସ୍ତେ ସବୁ ଜାଗାରେ ଏଇ ବର୍ଷ ଖାସ କରି ବେଶୀ ଜାଗାରେ ରଜ ମହୋତ୍ସବ ହଉଛନ୍ତି ମାନେ ଏଇଟା ଆ ଯୋଉ ଗଭମେଣ୍ଟ ତରଫରୁ ହେଇଗଲା ନା
ରଜ ମହୋତ୍ସବ ତ ହେଇଯାଇଛି
ଗମେଣ୍ଟରେ ମାନେ ସେଟା ଦଉଛି ନା ମେ ସବୁ ବ୍ଲକ୍ କୁ ମାନେ କ୍ଲୋବ କୁ ତ ସେ ଏମାନେ ସେମାନେ ବି କରୁଛନ୍ତି ନା
ଭାଇ ଆମ ଆଡେ ତ ହଉନି ଆମେ କୋଉଠିକି ଯାଇପାରୁନୁ କି ହଉଥିବ କୋଉଠି ମାନେ ଆମେ
କିଏ ଦେଖ ଆମ କୋଉଠୁ କ ଭିତ ଭିତରେ ହଉଛି କିଏ ଜା କିଏ କାହାକୁ ଭିତରେ ଦେଲା କ ଲୋକ ମାନେ ସେଟା ଗୋଟେ ମାନେ ଆଗରୁ ରଜ ଟା ସେଲିବ୍ରେଟ ହଉଥିଲା ଗୋଟେ ଖୁସି ପାଇଁ ଏବେ ଗୋଟେ ସୋ ପାଇଁ
ହୁଁ ଏଇ ଆଗରୁ କଣ ଆଗରୁ ସବୁଠେ ଦୋଳି ହୁଏ ଭେରାଇଟି ଦୋଳି ସବୁ ଗାଁ ମାନଙ୍କରେ ଆଭେଲେବୁଲ ଭେରାଇଟି ଦୋଳି ଏବେ ଗାଁ ମାନେ ଆଉ କରୁନା ପଡି ଯାଉଛି ବୋଲି କରୁନି କିଏ କହୁଛି ନାଇଁ କାଳେ ପଡିଯିବ ବେଶୀ ଖେଳିଲେ କିଏ କାହାର ଦାୟିତ୍ବ ନାହିଁ ଏଇଟା ରଜ ମହୋତ୍ସବ ଟାଇପ ର କରିକି ଦୋଳିି ଲଗା ପଗେଇ ଦଉଛନ୍ତି ବାସ ଟିକେ ପଇସା ଦେଲେ ଦୋଡି ଖେଳିଲେ ଆଇିଲେ କଣ ଯେହେତୁ ରଜ ମହୋତ୍ସବ ଚାଲିଛି ତ ହେଇଥା ଦୋଡି ଖେଳିଲେ ତାଙ୍କର ଦଳକୁ ଦୋଳେ
ଯମୋତ୍ସବ ଯୋଉ ଜାଗାରେ ହଉଛି ମାନେ ଗୋଟେ ଗୋଟେ ଜାଗା ପକଉଛନ୍ତି ଆଗଞ ନା
ମାଗେ ଯୋଉଠା ତୋଳି ମାନେ ପଡୁ ଯଉ ଇଏ ଦୋଳି ଯୋଉ ମାନଙ୍କର ଟ୍ରେନ୍ ଦୋଳି ଏ ଦୋଳି ପଡୁଛି ଏଇଟାକରେ ପଇସା ନଉଛନ୍ତି ଭୁନେଶ୍ବରରେ ଆମେ ଦେଖିଥିଲୁ ଟ୍ରେନ ଦୋଳି ସେ ଚକ୍ରି ଦୋଳି
ଏଇଟା ହେଇଟା କଣ ଉପରେ ଦୋଳିରେ ଯାଏ ଫେର ଆଉ ଖରେ ଲଗେଇ ଖାଲି ଖେଳିବା କଥା ଆଉ ରଜ ପାଳିଆ କଥା ଆଉ
ହେଇ ହେଇ ଦୋଳିରେ ମନେକର ଆମେ ଦେଖିଥିଲୁୁ ଏଇଟା ଆଉ ସବୁ ପ୍ରକାର କିଣାକୁଣି କରୁଥିଲେ ଯେ ତା ବାବା ଜଣେ ଜଣେ ବାବା ଅଛନ୍ତି ହଁ ଭୁବନେଶ୍ଵରରେ ତାଙ୍କ ସହିତ ସେମାନେ ଛୁଆ ଦିଟା ଯାଇଥିଲେ ଯେ ବନ୍ଧୁକ ଆଉ କିଏ କିଚେନ୍ ସେଟ୍ ଦିଟା ଧରିକି ଆସିଛନ୍ତି ସେଯାଏ ଯୋଉ ଦେଖା ହେଇଥିଲା ଆମେ ଆମର ଗଲୁ ଆମ ଝିଅକୁ ଛାଡି କଲେଜ ରେ ସେମାନେ ତାଙ୍କର କିଣା କୁଣି କରିକି ଆମେ ଫୁଣି ଗଲାଠୁ ତାଙ୍କ ଘର ଠିକି ସେମାନେ ଆସିଲେ
ତ ସେମାନେ ତ ଲେଟ ନାଇଟ୍ ରେ ତାହେଲେ ପହଞ୍ଚିଥବ ତମେ
ନାଇଁ ଆମେ ଯାହେଲେ ସାଢେ ଏଗାର ଏ ହଁ ସାଢେ ଏଗାର ହେଇଗଲା ସନ୍ଧ୍ୟାବେଳେ ଖାଇ ଦେଇଥିଲୁ ଏ ଚିକେନ୍ ମାନେ ପପକନ୍ ଏମତି ଆଉ ଫ୍ରେଞ୍ଚ ଫ୍ରାଏ ଏମତି ସବୁ ଖାଇ ଦେଇଥିଲୁ ବୋଲି ଆଉ ଖାଇବାକୁ ଇଚ୍ଛା ହେଲାନି ଖାଇନୁ କିଛି ଆଉ ଖାଇଲୁନି ମୁଁ ଆସିଲୁ ଆଉ ଖାଇଲେ ବି
ନା ଭୁବନେଶ୍ୱର୍ ରେ ଆଉ କଣ ବୁଲାବୁଲି ଜାଗା ଅଛି କି ମୁଁ ଜାଣିଛ ଭଲରେ
ଭୁବନେଶ୍ଵରରେ କଣ ଏୟା ଅଛି ମ ଆଜିକାଲି ତ ଏତେ ମଲ୍ କରିଦେଲାଣି ଯେ ସେଇରା ବୁଲି ହଉନି କଣ ଆଉ ବୁଲିବୁ
ଦାର୍ଶନିକ ସ୍ଥାନ ଦାର୍ଶନିକ ସ୍ଥାନ କଣ ଅଛି ଏମିତି ତ ଇଏ ଏ ତ ମ ମଲ୍ ଫଲ୍ ତ ସବୁ ଯାଉଛନ୍ତି ଯୋଉ ଜାଗାକୁ ଯିବେ ସବୁଠେ ମଲ୍ ମଲ୍ ପ୍ରାୟ ମଲ୍ ନହେଲେ ବି ତା ଭଳିଆ କରିଦଉଛନ୍ତି ଆଉ
ହେଇ ଭିତରେ ତ ସବୁ ରଖି ଦଉସନ୍ତି ତମେ ଆଉ କୁଆଡେ ଯିବନି ଆଉ ଖାଇବା ଟା ପିନ୍ଧିବା ପିନ୍ଧିବା ପର୍ଯ୍ୟନ୍ତ ତମେ କଣ ନା ଆଉ କଣ ଖୋଜିବ କୋଉଠେ
ହଁ ଲୋକ ବି ଏବେ ଲୋକଙ୍କୁ ବି ଯେତେ ସୁବିଧାରେ ଲୋକଙ୍କୁ ମିଳିବ ସେ ହେତିକି ସୁବିଧା ଖୋଜିବେ ସେ ଯେହେତୁ ପ୍ରିଫର ମଲ ଗଲେ
ମଲେ ଆଚାରୀ ମଲେ ଗଲେ ବି ଏସି ମେଲେ ଗଲେ ଏସିି ଦରକାରେ ସମସ୍ତଙ୍କୁ ଆଜିକାଲି ସମସ୍ତେ ଏସି
ଏଇ ବର୍ଷ ଯୋଉଁ ତତାଣିଆ ଖ ଖରା
ଯେ ନ ଖୋଜୁଥିବ ସେ ଖୋଜି ହବନି
ହୁଁ
ଏଇଟା ନିହାତି ଜରୁରୀ ସମସ୍ତଙ୍କ ପାଇଁ ହେଇସାରିଲାଣି ଆଉ ଏମିତି ଆଉ ହେଇ ଅଛି କି ଏ ସି ବିନା ତଳି ହବ ରସେଇ ବିନା
ହଁ
ସେଥିପାଇଁ ଆଉ
ଆଉ ତମର କଣ ରୋଷେଇ ବାସ ଖିଆ ପିଆ ହେଲାଣି
ନାଇଁ ନାଇଁ କିଛି ରୋଷେଇ ବାସତେବେଳେ ହେଇନି ଆଣୁ ଭାତ କରିକି ଡାଲି ଭାଜି ଦେଇଛି ଆଉଛି ଆଉ ପୋଟଳ ଆକୁ କାଟୁଛି ଭଜା କୁ ହାତ ଟଡାଲି କରିବି ଆଉ
ହୁଁ ଖାଇନ କିଛି ସକାଳୁ
ନାଇଁ ସକାଳୁ ପିଠା କରିକି ଖାଇଥିଲି ଗୋଟେ ଆଉ ଗୋଟେ ସାଣ୍ଡୁଇ ପିଠା ଉଠେଇଥିଲା ଆଉ ରଜର ପିଠା ଆଜି ଶେଷ ଏ ପିଠା ଉଠିକି ଧୁଆଇଥିଲା ତାକୁ ପିଆଜ ପକେଇକି ପିଆଜ ପିଠା କରିଦେଇଥିଲି ଆଉ ଗୋଟ ସାଣ୍ଡ କରି ଖାଇଥିଲି ଏ ମୋ ଭଉଣୀ ତା ଝିଅ ପାଇଁ ଷଣ୍ଡୁଏଜ କରୁଥିଲି। ମୁଁ ଏଇ ଆଳୁ ମସଲା ଆଣିକି ମୁଁ ଗୋଟେ କରିକି ଖାଇଦେଲି କାରଣ ମୁଁର ଟିକେ ଚିଜ ଫିଜ ଖାଏନି ତ
ବଲି ସେରି-
ନାଁଉଛି କେଉ ଫନ ତ ସେଇଥିପାଇଁ ସନ୍ତୁଷ୍ଟ ବନେଇକି ମୁଁ ଖାଇ ଆଉ ସେମାନେ ଖାଇଲେ ସାଣ୍ଡଚ ମୁଁ ବି ଖାଇଲି ଛୁଆଙ୍କୁ ସକାଳୁ ପାସ୍ତା କରିକି ଦେଇଥିଲି ମୋ ପୁତ୍ରା ଥିଲା ଆଉ ମୋ ପୁଅ ଦି ଜଣ ଯ ନେଇକ ଯାଇଛନ୍ତି ପାସ୍ତା ପଟା ତଳ ଥିଲା ସେମାନେ ରାଜି ହେଲେନି ରୁଟି ନବା ପାଇଁ ହଁ ମୁ ପୁତୁରା ତ ଭଲ ପାଏନି, ବସ ସେ ନିଜେ କହିଲା କି ମାନେ ଦାଉଟ ଭେଜିଟେବୁଲ ମତେ ଦବ ପାସ୍ତା କିଛି ପରିବା ପଡିବ ନିହାରେ
ହଉ ହଉ ହଉ ରଖୁଛି
ହଁ ହଁ ପରେ କେତେବେଳେ କର କରିବ ଫ୍ରୀ ହେଲେ।
ହୁଁ